ହୁଁ ଉଁ, ଆଉ କଣ କରୁଚ?
ଏଁ ଶୋଇଛି। ଏ ଶୋଇଛି ଆଉ।
ତମ ଦେହ ପା ଭଲ ଅଛି ନା, କଅଁ ହେଇଛି?
ନାଁ ଦେହଟା ଟିକେ ଭଲ, ହେଇ ଜ୍ଵର ଥଣ୍ଡା ଟିକେ ହେଇଛି।
ଓହୋ। ନାଇଁ ବର୍ଷାରେ ତିନ୍ତୁଥିଲ କି?
ହୁଁ। ବର୍ଷାରେ, ବିଲରେ କାମ କରୁଥିଲି ତ ସେ ବର୍ଷା ମଞ୍ଚା ତଳେ କାମ ହୁଏ ଆଉ, ବର୍ଷା ଆଙ୍କର ସିଜିିନ ହେଲା ଏଥର ଥଣ୍ଡା ଜର ଜୋରେ ଧଇଲା।
ଓହୋ। ଆଉ
ହୁଁ।
ତମ ବାପା ହେରି, ହ୍ୟାଲୋ।
ହୁଁ ହୁଁ।
ଆଉ ତମ ବାପା ହେରିକାଙ୍କ ସାଙ୍ଗେରେ ଆଉ ତମେ ଏଇ ଯୋଉ ବିଲକୁ ଯାଉଛ ନା?
ଆମ ବାପା ହେରିକା ବୁଢା ହେଲେଣି ଆଉ ଖଟି ପାରୁନାହାଁନ୍ତି, ମୁଁ ଏକା ଯାଉଛି ଆଉ କଣ କରିବା। ସେ ବେଳେବେଳେ ଆଉ।
ଆଉ ତମେ ଯାଇଁକି ସବୁ ପରିବା ପତ୍ର ତୋଳା ତୋଳି କରିଦଉଛ?
ହଁ ସବୁ ତ କାମ ମୁଁ କରୁଛି ଆଉ, ବାପା ହେରିକା ବୁଢ଼ା ହେଲେଣି ଆଉ କରିପାରୁନାହାଁନ୍ତି।
ତମ ବାପା ହେରିକା ଆଉ କିଛି କରୁନାହାଁନ୍ତି?
ଉଁ ନା।
ସିଏ ଖାଲି ବସୁଛନ୍ତି ଆଁ?
ହଁ।
ଆଉ, ଆଉ ତମ ଘରେ ତମ ଯୋଉ ମାମା, ସାନମାମା, ସେମାନେ କଣ କରୁଛନ୍ତି?
ହୁଁ ସିଏ ସେମତି ବସିଛନ୍ତି ଆଉ କଅଁ କରିବେ।
ଆଉ ରୋଷେଇ କରିକି କିଏ ଦଉଛି?
ରୋଷେଇ ମୋ ସ୍ତ୍ରୀ ଦଉଚି।
ଓହୋ, ତମେ ବାହା ହେଇସାରିଛ?
ହୁଁ ଆଉ ବୋଉ ତ ଏମତି ଅସୁ ସୁବିଧା, ବୋଉ ତ ତା ଦେହ ଖରାପ ହଉଚି ସବୁବେଳେ, ଆଉ
ହଁ ହଁ।
ସେଥିପାଇଁ ବାହାହବାକୁ ବାଧ୍ୟ ହେଇଗଲି ଆଉ।
ଆଜ୍ଞା। ଆଉ ତମ ଘରେ ଆଉ କିଏ?
ଘରେ ବାପା ଦାଦା ମୁଁ ଖୁଡ଼ି, ବଉ, ଜେଜେମା
ଆଉ ତେ ଯୋଉ ମନ୍ଦିର ଅଛି ନା ଠାକ୍
ନା ଆମ ଘର ପାଖରେ ଆମ ଗାଁରେ ଅଛି ଘର ପାଖରେ ନାହିଁ।
ଘର ପାଖରେ ନାହିଁ ତୁମ ଗାଁ ରେ କି କି ମନ୍ଦିର ଅଛି?
ଆମ ଗାଁରେ କେବଳ ତାରିଣୀ ମନ୍ଦିର ଟେ ତାରିଣୀ ମନ୍ଦିର ଅଛନ୍ତି ଆଉ ଜଗନ୍ନାଥ ମନ୍ଦିର ଅଛି ଆଉ କିଛି ନାହିଁ। ଏବେ ସବୁ ତିଆରି ହଉଛି ସବୁ ମନ୍ଦିର ତିଆରି ହଉଛି ହେଇନି।
ତମକୁ ଭଲ ଲାଗେ ନା?
ହଁ ଆମ ଗାଁ ପୁରା ବଢ଼ିଆ ଆମ ଆଉ ଗାଁ ଭଳିଆ ଗାଁ ଅଛି।
ତମ ଗାଁ ଭଲ ଲାଗେ ନା ତମକୁ ବଜାର ଭଲ ଲାଗେ କହିଲ?
ନା ଗାଁ ଗାଁ ଆଉ। ଗାଁ ବି ଗାଁ ରେ ଏତ ଗଲୁ ବିଲକୁ ଗଲୁ ଆସିଲୁ ଛକରେ ବସିଲୁ ସାଙ୍ଗମାନଙ୍କ ସହିତ ବସିଲୁ ବୁଲିଲୁ। ଇଏ କଲୁ ଆଉ ଛକ ବଜାରରେ କ ଛକ ବଜାରରେ ହଁ ଗାଉଁଲି ଲୋକଙ୍କୁ ଛକ ବଜାର ଭଲ ଲାଗେ କାହିଁକି ନା ସେ ଯାଆନ୍ତି ଏତେ ଲୋକ ଦେଖନ୍ତି ଏତେ ମାର୍କେଟ ସବୁ ବୁଲାବୁଲି ବସା ବସି କରିକି ଆସନ୍ତି କିନ୍ତୁ ପ୍ରକୃତ ରେ ଏତେ ଯାହା ପାଖରେ ପଇସା ନାହିଁ ତାକୁ ଗାଁ ହିଁ ଠିକ୍।
ହଁ ହଁ ମତେ କିଯା କିନ୍ତୁ ମତେ ଭୁଲା ଜାଏ କଣ ଥିଲା ନା କହିଁକି ନା
କ ପାଇଁ? କ ପାଇଁ? ହୁଁ।
ହ କିନ୍ତ ବଲା ଁ ମୋର ମନେ କେତେ